ହାଲୋ ଗୁଡ ମର୍ନିଙ୍ଗି।
ହାଲୋ। ହାଲୋ।
ହ୍ୟାଲୋ।
ହୁଁ।
ଗୁଡ଼୍ ମନିଙ୍ଗ୍।
ହୁଁ ଗୁଡ଼୍ ମର୍ନିଂ।
କଣ କରୁଚନ୍ତି?
ଅଛି କାମରେ କଉନାଆନ୍ତି।
ହଁ ତମର ସବୁ ଦେହ ପା ଠିକ୍ ଠାକ୍ ଅଛି ନାଁ?
ଆଜ୍ଞା।
କଣ ଖାଇଥିଲେ?
ମୁଁ ଜଳିଖିଆ ଖାଇଥିଲି ଆଉ।
ଓ ସଖାଳେ ଉଠିଲେ କେତେବେଳେ?
ଛଅଟା।
ଏତେ ଜଲଦି ଉଠି ଯାଉଚନ୍ତି?
ଆଜ୍ଞା।
ଯା ହଉ ଆପଣ ବଢିଆ ପଞ୍ଚାଲ୍ ଅଛନ୍ତି ଆଉ।
ହଁ।
ଆଉ ଦେହ ପା ଠିକ୍ ଠାକ୍ ଅଛି?
ଆଜ୍ଞା। ଆପଣ?
ହଁ ଠିକ୍ ଠାକ୍ ଅଛି କିନ୍ତୁ ଆଜିରେ ଟିକେ ଅସୁସ୍ଥ ହେଇଯାଇଚି ଗୋଡ ପୁରା ଜୋରେ ବିନ୍ଧୁଚି।
ଉଁ ହୁଁ।
ଆ ଘରେ ସମସ୍ତେ ଠି ଭଲ ଅଛନ୍ତି ନା?
ଆଜ୍ଞା।
ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା, ମା, ଭାଇ, ଦିଦି, ସାନବାପା ସାନମା ଜେଜେମା ସମସ୍ତେ ଅଛନ୍ତି।
ହଉ ତମ ଘରେ କେହି ସେ କୁନି ପିଲା ନାହାନ୍ତି?
ହୁଁ ସାନ ଭାଇ ମାନେ ଅଛନ୍ତି।
ଉଁ ହୁଁ। ସେମାନେ ସବୁ ପାଠ ପଢା ପଢି ଠିକ୍ ଠାକ୍ କରୁଚନ୍ତି ନା?
ଆଜ୍ଞା। ଆପଣ କିଏ କୋଉଥିଲେ?
ମୁଁ ତୁମର ଜଣେ ଫ୍ରେଣ୍ଡ୍ ହେବି। କଲ୍ କରିଥିଲି କଥା ହେବା ପାଇଁ ଟିକେ ଆଉ।
ହଁ ହଁ।
ତମକୁ ସବୁ ଅ ଚିକେନ୍ ମଟନ୍ ରୋଷେଇ ଆସେ?
ଆଜ୍ଞା।
ତମେ ଚିକେନ୍ କେମିତି କର ମତେ ଟିକେ ରେସିପି କହୁନ।
ରେସିପି କହିହେବନି ଆସିନେ ବନେଇକି କହିଦବ।
ନାଇଁ ମତେ ଟିକେ ରେସିପି କୁହନ୍ତୁ ମୁଁ ଟିକେ ଶିକିଥାଏଁ। ମୁଁ ବି କରିପାରିବି ନାଁ।
କଣ କରିବେ ଚିକେନ୍ କରିବେ ନା ମଟନ୍ କରିବେ?
ଚିକେନ୍
ଚିକେନ କରିବେ ଆଗେ ତେଲ ଗରମ କରିଦେବେ
ହୁଁ
ତାପରେ ଆଳୁ ପକେଇ ଦେଇକି ଭାଜିଦେବେ
ହଁ
ତାପରେ ଆଳୁ ଟାକୁ ଖୋଲି ଦେଇ ସାରିକି ଗୋଟା ମସଲା ତେଜପତ୍ର ପକେଇ ଦେଇକି ପିଆଜ ପକେଇବେ
ହଁ
ପିଆଜ ପୁରା ନାଲି ପଡି ସାରିଲା ପରେ ଅଦା ରସୁଣ ପେଷ୍ଟ ଛାଡ଼ିଦେବେ
ଅଦା ରସୁଣ ଆଉ ତା ଦେହରେ ପିଆଜ ପେଷ୍ଟ ପକେଇବାନି ମାନେ ପିଆଜ ଅଳ୍ପ ଟିକେ ଓ ଖାଲି ଅଦା ରସୁଣ?
ହୁଁ
ପକେଇଲେ ପକେଇ ସାଇଲା ପରେ ତାପରେ ଲୁଣ ପକେଇବେ ଲୁଣ ପକେଇ ସଇଲା ପରେ ଟିକେ କଷିବେ ତାପରେ ହଳଦୀ ତମର ଚିକେନ ମସଲା ସେ କାଶ୍ମୀର ଚିଲ୍ଲି ଚିଲ୍ଲି ପାଉଡ଼ର ସବୁ ପକେଇକି ତାକୁ ପାଣି ଟିକେ ଦେଇକ କଷିବେ ଭଲସେ କଷି ହେଇସାରିଲା ପରେ ଚିକେନ ପକେଇବେ।
ହୁଁ
ଚିକେନ ପକେଇ କଷି କଷି କଷି କଷି ପୁରା ଶୁଖିଲିଆ କରିଦେବେ ଶୁଖିଲିଆ କରିସାରିକି କଷା ଦେଖିବେ ତେଲ ଉପର କୁ ଉଠଲା କି ନାଁହିଁ ତାପରେ ପାଣି ଦେଇକି ଆପଣ ଯେତିକି ପାଣି ରଖିବେ କି କଷା ରଖିବେ ସେଇ ୟୁଜ ହିସାବରେ ପାଣି ଦେଇକି ତାକୁ କଷିକି ଘୋଡେଇ ଦେବେ। ଫୁଟି ସାଇଲା ପରେ ଖୋଲିକି ଖାଇବେ ଟେଷ୍ଟ ଆଳୁ ତ ପଡିବ ନାଁ।
ହଁ କଷା ହେଲା ପରେ ଆଳୁ ପଡିବ
ନାଁ କଷିଲା ଭିତରେ।
ଓହୋ ମାନେ ପୁରା କଷି ଆସେ ପାଣି ପାଣି ପକେଇବା ପୂର୍ବରୁ ଆଳୁ ଟା ପୋଛିବେ ହଁ
ହୁଁ
ତାହେଲେ ମତେ ଦିନେ କୋଉ ଦିନ କରିକି ପଠେଇବେ ଆଉ
ଆପଣଙ୍କ ଘର କଉଠି କହୁନାହାଁନ୍ତି ମୁଁ ପଠେଇ ଦେବି।
ହେଇଲୋ ଘର କୋଉଠି ଆଉ କହିଦେବି ତମକୁ ଆଉ କେତେବେଳେ କହିଦେବି ଆଉ
ହଁ
ଓହୋଃ! ଆଉ, କଣ? ଆଉ ଆପଣଙ୍କ ମାଙ୍କ ଦେହ ଭଲ ଅଛି ନାଁ?
ଆଜ୍ଞା
ଉଁହୁ ଆପଣ ଙ୍କ ମା ଭଲ ରୋଷେଇ କରନ୍ତି?
ହୁଁ
ହୁଁ ହୁଁ। ଆଉ ଦିଦି ଏକା ହେଇସାରିଚନ୍ତି ନାଁ, ନାଁ ବାହା ହେଇନାହାନ୍ତି?
ହୁଁ ବାହା ହେଇ ସାରଚନ୍ତି।
ଉଁ ହୁ ତାଲେ ମ୍ୟାରେଜ୍ କରିସାରିଛନ୍ତି, ଦିଦିଙ୍କ ର ପୁଅ ଝିଅ କଣ?
ଭଣଜା ଗୋଟେ ଦି ବର୍ଷର।
ଓହୋ। ହଁ ତାହେଲେ ଭଣଜା ସହିତ ବଢିଆ ମଜା କରୁଥିବେ ବୁଲୁଥିବେ ତା ସହିତ ଲାଗୁଥିବେ ଆଉ। ଭଣଜା ନାଁ କଣ?
ତା ନାଁ ଗେଲୁନ।
ଗେଲୁ ବଢିଆ ନା ଟେ, ମୁଁ ବି ତାକୁ ଗେଲୁନ୍ ଡାକି ପାରିବି?
ହୁଁ।
ହୁଁ। ମତେ ଟିକେ ଗେଲୁନ୍ ଫଟୋ ଦେବେ ତ ମୁଁ ଆପଣଙ୍କୁ ମୋ ନ ମୁଁ ଆପଣଙ୍କୁ ମୋ ନମ୍ବର ଦେବି ପରେ ତାପରେ ମତେ ଗେଲୁନ୍ ଫଟୋ ଦେବେ ମତେ ଭିଡିଓ କଲ୍ କରିକି ଟିକେ ଦେଖେଇବେ ଆଉ।
ହୁଁ।
ଆଉ କଣ ଖାଇଥିଲେ?
ଜଲିଖିଆ ଖାଇଥିଲି
ଜଳିଖିଆ ଗରମ୍ ଦିନେ କାହିଁ ଖାଉଚନ୍ତି ଦେହ ଖରାପ ହବ।
ଦେହ ଖରାପ ଅଛି।
ହୁଁ ଦେହ ଖରାପ ହବ, ହଁ ତମ ଆଡେ ବର୍ଷା ହଉଚି ନା ହଉନି?
ହୁଁ କାଲି ହେଇଥିଲା ବର୍ଷା ପବନ ପ୍ରବଳ।
ଓହୋ ଏତେ ଜୋରେ ବର୍ଷା ହେଇଥିଲା ଆମ ଆଡେ ଟୋଟାଲ୍ ତ ବର୍ଷା ହଉନି। ଗରମକୁ ଜୋରରେ ହଉଚି। ତମ ଆଡେ ଗରମ ପ୍ରବଳ ହଉଚି ନା କମ୍?
ହୁଁ।
ତମ ଗାଁରେ ଏ ସି ଲାଗିଚି ନା?
ହୁଁ ଆମ ଘରେ ଏ ସି ଲାଗିଚି।
ରାତିରେ ମୁଡାସ ଏ ସି ଲଗେଇ ଶୋଇ ପଡୁଥିବ ଆଉ
ନା ହାଲକା
ଉଷା ମାନେ କମ ପାଇଁ
ଅଛି ଆଉ
ହୁଁ ହୁଁ ହଁ ହଁ
ଟିକେ ରହୁଛି ଆଜ୍ଞା ମୁଁ କଲ୍ ଆସିଲାଣି
ନାଇଁ ଟିକେ ରୁହନ୍ତୁ ଆଉ ଚାରି ମିନିଟ ପରେ କାଟିଦେବେ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଉ ହଉ ହଉ ଦେଖୁଚି
ହ୍ୟାଲୋ ଆଉ ରଜରେ କୁଆଡେ ବୁଲିବା ପାଇଁ ପ୍ଲାନିଂ କରିଚି ନା ନାଇଁ?
ନାଁ କୁଆଡେ ନାଇଁ
କୁଆଡେ ବି ନାଇଁ?
ନା
ରଜରେ ଗରମ ହଉଚି ପଦାକୁ ବାହାରିବାକୁ ସେଇଥିପାଇଁ ବୋଧେ ମନା କରୁଚନ୍ତି ନା ଆଉ କଣ?
କଣ କଇଲେ?
ରଜରେ ଗରମ ପାଇଁ କୁଆଡେ ଯିବେନି ନା ଆଉ କଣ? ହୁଁ ଶୁଭିଲାନି କଣ କହିଲେ?
କୁଆଡେ ଯିବିନି?
ଓହୋ। ମୁଁ ତାଙ୍କ ଆଡେ ବୁଲିବାକୁୁ ଯାଇନାହାନ୍ତି ନା?
ହୁଁ।
ଆଉ କୁଆଡେ ବୁଲିବାକୁ ଯାଇନାହାନ୍ତି ଆପଣ ଏବେ କଣ କରୁଛନ୍ତି?
ଛି
ଆପଣ ଏବେ କଣ କରୁଛନ୍ତି ହଁ ଆପଣ ଏବେ କଣ କରୁଛନ୍ତି?
ବିଜନେସ୍ କରୁଛି ପା।
ପଢାପଢ଼ି ସରିଲାଣି। ବିଯିନେସ ତ ବଢିଆ ଆଉ ନା
ଆଜ୍ଞା।
ବିଜନେସ୍ ଭଲ। ହୁଁ ହୁଁ। ହୁଁ। ଆପଣଙ୍କ ଦେହ ପୁରା ଉକେତ ନା?
ହୁଁ।
ହୁଁ ହୁଁ। ଖରା ଭଳିଆ ଆଇଟମ କଣ ନା ଜାଣିନାହାନ୍ତି?
ଜାଣିନି?
ଏଘରେ ମା ରୋଷେଇ କରନ୍ତି ନା ସାନ ମା ରୋଷେଇ କରନ୍ତି।
ମିଶିକି କରନ୍ତି।
ହୁଁ।
ଓ ହୋ। ତମ ଆଡେ ରଜ କେମିତି ହୁଏ ଭଲ ହୁଏନି ନା ସେମିତି କିଛି ହୁଏନି?
ନା ଆମ ଆଡେ ଟିକେ କିଛି ସ୍ପେସାଲ୍ ହୁଏନି।
ଓହୋ ଆମ ଏପଟେ ବି ରଜ ସେମିତି କିଛି ହୁଏନି କିନ୍ତୁ ଆମ ଏପଟେ ଗୋଟେ ବଢିଆ ଅ ଯୋଉ କଣ ତ କୁଞ୍ଜ ହୁଏ ସେଥିରେ ଯାତ୍ରା ପାଟି ବଢିଆ ପଡେ। ମାନେ ବଢିଆ ହୁଏ ଆମର ପୁରା ଫେମସ ଆମର ଏପଟେ।
ତମ ଘର ଥିଲା ହରିପୁର।
ହ୍ୟାଲୋ ଆମର ବଢିଆ ହୁଏ। ହଁ ଆମର ହଉଛି ଏପଟେ ଗଣେଶ ପୂଜା, ସରସ୍ଵତୀ ପୂଜା, ଆମର ସବୁ ହୁଏ। ଲା।
ଘର କଣ ହରିପୁର?
ଆଉ ଆପଣ ଯୋଉ କୁଆଡେ ବୁଲିବାକୁ ଆଜି ଯିବେ ନା ଯିବେନି ସନ୍ଧ୍ୟା ବେଳେ?
ନା କୁଆଡେ ଯିବିିନି।
ଯାଉନାହାନ୍ତି କୁଆଡେ ବୁଲିକି ଆସିବେ।
ନା।
ହୁଁ ହୁଁ।
ଦେଖିବା ସନ୍ଧ୍ୟାବେଳେ ହବ ପୁରୀ ଯିବାର ଅଛି।
କୋଉଦିନ?
ଆଜି।
ପୁରୀ ଯିବେ।
ହଁ।
ବୁଲିବାକୁ ଟିକେ।
କିଏ କିଏ ମାନେ ତମ ସାଙ୍ଗମାନେ ନା ଆଉ କିଏ?
ହଁ ସାଙ୍ଗ ମାନେ ସବୁ।
ଓହୋ ମତେ ଟିକେ ମତେତ କାଇଁ ଡାକୁନାହାନ୍ତି ଆଉ। କଣ ପୁରୀ ଯିବେ।
କଁଟେ ନା ଆପଣ କଣ ଆମ ସାଙ୍ଗରେ ଯାଇପାରିବେ।
ହୁଁ ଆପଣଙ୍କ ରାତିରେ ଯିବେ ନାଁ ସନ୍ଧ୍ୟା ବେଳେ।
ହୁଁ ଏଇ ସାତଟା ଆଠଟା ଭିତରେ ବାହରିକି ଯିବୁ।
ହୁଁ ହୁଁ। ହୋଉ ଆପଣ କଣ କରୁଚନ୍ତି କରନ୍ତୁ ମୁଁ ରଖୁଚି ଆଉ।
ଆଜ୍ଞା।
ହୁଁ।